ହ୍ୟାଲୋ ଭାଇ ଭାଇ ଭାଇ କଣ କରୁଥିଲେ?
ଆରେ ସ ଶୁଭ ରାତ ତ୍ରୀ ଜଗନ୍ ବାବୁ କଣ କରୁଛନ୍ତି?
ଏକାନ୍ତରେ ପଡିଆ ମଝିରେ ବସିଛି ଜହ୍ନକୁ ଦେଖୁଛି। ମୋର ସେଇ ପୂର୍ବ ଦିନର କଥା ଗୁଡାକୁ ବିତି ଯାଇଥିବାର ପ୍ରତ୍ୟେକ ମୁହୂର୍ତ୍ତକୁ ମୁଁ ହୃଦୟ ରେ ଲିଭଉଚି। ତମେ କଣ କରୁଛନ୍ତି?
ଆଜ୍ଞା। ଆଜ୍ଞା ଦେଖନ୍ତୁ ଆମର ବି ଏଠି ବହୁତ ଗରମ ହଉ ଚୁଆରୁ ମୁଁ ବି ମୋ ଆମ ଘରର ଛାତ ଉପରକୁ ପଳେଇ ଆସିଛି। ଯାହା ଫଳରେ ଏଇ ଯୋଉ ଧୀର ଧୀର ପ ଥଣ୍ଡା ଥଣ୍ଡା ପବନ ମୋ ଦେହରେ ସ୍ପର୍ଶ କରିଯାଉଛି। ମୋତେ ବହୁତ ଆନନ୍ଦର ଉପଲବ୍ଧି ହେଉଛି ତେଣୁ ମୁଁ ଭାବୁଛି ଏ ଛ ଛାତ ଉପରେ ଆଜି ଶୟନ କଲେ ମୋ ମନକୁ ଶାନ୍ତି ମିଳିବ। ଆଉ ଆଉସ ଅ ଜଗନ ବାବୁ ଆଜି କଣ ଖାଇଥିଲେ ଟିକେ କୁହନ୍ତୁ?
ଦେଖନ୍ତୁ ମୁଁ ତ ଆଜିଯାଏ ରାତିର ଖାଇବାଟା ତମେ ରାତିଖାଇବା କଥା ପଚାରୁଛନ୍ତିଟି?
ଆଗ ଆଜ୍ଞା।
ଖାଲି ରାତିରେ ନା ସକାଳ ହଁ ଠିକି ଅଛି।
ଦେଖନ୍ତୁ ଆପଣ ଆପଣ ଆଜି ସକାଳୁ ରାତି ଯାଙ୍କେ ଆଜ୍ଞା ଅଜ୍ଞା ସକାଳେ ଯାହା ଖାଇଛନ୍ତି ଟିକେ ମତେ ସଂକ୍ଷିପ୍ତରେ ବର୍ଣ୍ଣନା କଲେ ମତେ ବହୁତ୍ ଖୁସି ଲାଗିବ।
ହଁ ହଁ ତ ମୁଁ ସକାଳୁ ଉଠିଲି ଚାରିଟା ରାତିରୁ ତାପରେ ମୁଁ ରନିଙ୍ଗ ହେରିକା କରିବାକୁ ଫାଷ୍ଟ ଯାଏ। ରନିଙ୍ଗ ଦୌଡ଼ାଦୌଡ଼ି ଯୋଉ ସେଟା କୁହନ୍ତି ସେଇଟା ଯାଏ ତାପରେ ମୁଁ ଆସିକି ପିଜୁଳି ଡାଳି ବ ହେରିକା ଆଉ କିଛି ଧୋଇକି ଘରେ ଦିଅନ୍ତି କାଟିକି ଦିଅନ୍ତି ମୁଁ ତାକୁ ଖାଇଦିଏ। ଆଉ ଗୋଟେ ପିଜୁଳି ମୁଁ ଖାଏ ଆମ ଯେହେତୁ ଗଛ ଅଛି ପଛରେ ତାକୁ ଖାଏ ତା ସାତଟା ବେଳକୁ ଏଇଟା ଖାଇସାରିଲା ପରେ ଦଶଟା ବେଳକୁ ମୁଁ ଆଉଟା ଖାଇବାକୁ ଦିଅନ୍ତି। ଆଜି ଆଜି ଖାଇଲି ରୁଟି ସିମେଇ ହେଇଥିଲା ଖାଇଦେଲି। ତାପରେ ସାଢେ ଏଗାରଟା ବାରଟା ବାରଟା ବେଳକୁ ଆମେ ଯେହେତୁ ଓଡିଶାର ଲୋକ ପ ପଖାଳତ ଆମର ଭାରି ପସନ୍ଦିତା ଖାଇବାଟା। ଆଉ ତାକୁ ଖାଇକି ଗାଧେଇକି ପଳେଇଲି ସାଡା ଗାଧେଇକି ସାଢେ ବାରଟାରେ ପଳେଇଲି ସାଢେ ବାରଟାରେ ପଳେଇଲି ଆସୁ ଆସୁ ହେଇଗଲା ଗୋ ଟା ଏଇ କେତେ ହେଇଗଲା ତାପରେ ଆସିକି ଫେଣି ଏଇ ଏଇ ସେ ଟାକ୍ସଟା ଆମର କିଛିଟା ଥିଲାଏ ଯେଉଁ କାରିୟା ଆପରେ ତାକୁ ଆମେ ପୂରଣ କରିବା ପାଇଁ ଖରାବେଳେ ଆସିଲୁ। ତାପରେ ତାପରେ ଆସିକି ତାପରେ ଚାରିଟା ଯେମତି ହେଇଗଲା ତାପରେ କ୍ରିକେଟ ଆମେ ଖେଳିଲୁ।
ଆଜି ଆଜି ତମେ ଗୋଟା ବେଳେ ଗୋଟା ଆରେ ରୁଦ୍ ଆରେ ଗୋଟାଏ ବେଳେ କଣ ଖାଇଲେ ଟିକେ କହିଲେନି?
ହଁ-ହଁ ମୁଁ ଏଠି ମୋର କ୍ଷମା ପ୍ରାର୍ଥନା ମାଗୁଛି ମୋର କିଛିଟା ସ୍ମୁ ତିଟା ବିବାହଟ ଦୋଷ ମୁଁ କହିପାଇଲିିଣିି ଅଁ ମୋର ଗାଧୁଆଳେ ଖାଇଥିଲି କି ଯେ ଆଜି ଯେହେତୁ ଶନିବାର ଆମର ଟିକେ ଧାର୍ମିକ ଲୋକ। ମୁଁ ବି ଧାର୍ମିକ ଲୋକ ଯେହେ ତୁ ମୁଁ ଟିକେ ଖାଇନି ଆଇଁଷହେରିକା ମୁଁ ଟୋଟାଲ ଖାଏନା ସେଥିପାଇଁ ତମେ ଲାଗୁଥିବ ମୁଁ ଖାଉଥିବି।
ହୁଁ କୁହନ୍ତୁ କୁହନ୍ତୁ କଣ ଖାଇଲେ କୁହନ୍ତୁ? ଧର୍ମଅଧର୍ମ ମୁଁ ଜାଣିବାକୁ ଚାହୁଁନି ଆପଣ କଣ ଖାଇଲେ କୁହନ୍ତୁ?
ଭାତ ଡାଲି ଛତୁ ଖାଇଲି। ତାପରେ ରାତିଟା ଖାଇଲି ହଁ ସନ୍ଧ୍ୟାବେଳେ ଯାଇଥିଲି ଫଳରସ ପିଇଦେଲି। ତାପରେ ରାତି ଟାଇମ ଟା ଯାଇଥିଲୁ ତ ସାଙ୍ଗ ମୁଁ ହେରିକା ଯାଇଥିଲୁ ଗୋଟେ ଭାଇ କତିକି। ତାଙ୍କ ଘଠି ହେଇଥିଲା ରୁଟି ତାପରେ ଗୋଟେ ତରକାରୀ ଦେଇଥିଲା ଆଳୁ ତର କାରୀ ଆଉ ଅଣ୍ଡା ଭୁଜିଆ ସେଠି ଖାଇଲି ଏୟା ଆଉ। ତମେ କଣ ଦିନରେ କଣ-କଣ ଖାଇଥିଲ ସବୁ କୁହ?
ଦେଖନ୍ତୁ ମୁଁ ଯେତେବେଳେ ସକାଳୁ ଉଠେ ମୋର ଟିକେ ଉଠିବା ଲେଟ୍ ହୁଏ ପ୍ରାୟତଃ ମୁଁ ଆଠଟା ନଅଟା ବେଳେ ଉଠ ଟେ କାରଣ ମୋର ଟିକେ ରାତିରେ କାମ ବହୁତ୍ ରହିଯାଏ ଯେମିତି କିି ପାଠ ପଢା ପଢି। ନହେଲେ ଆ ଯେମିତି କିି ମୋର ମୁଲିଆ ନା ମୁଁ ଟିକେ ମୁଲିଆ ମୋତେ ଖଟାନ୍ତି ଟିକେ ଜୋରରେ ତେଣୁ ମୋର ଟିକିଏ ରାତିରେ ମୁଁ ଟିକିଏ ମୋତେ ବହୁତ ବାବୁଙ୍କ କତିରେ କାମ କରିବାକୁ ପଡ଼େ।
ଯଦି ଘର ଫର ଉ ବେଳେ ବେଳେ ପୋଛାପୋଛି କରିବି ନହେଲେ ବା ବୁ ଆଇଲେ କେତେବେଳେ ଗେ ଗେଟ ଟା ଫିଟେଇିବି ମତେ ଟେଣୁ ଟିକେ ରାତି ଅନିଦ୍ରା ହେଇଯାଏ। ତେଣୁ ମୁଁ ସକାଳୁ ବହୁତ ଟିକେ ଲେଟରେ ଉଠେ ଆଉ ମୁଁ ଉଠିକିନା ପ୍ରଥମ ଝାଡ଼ା ଯାଇ ଦାନ୍ତ ଘସିକି ମୁଁ ଖାଇଦିଏ ଛତୁଆ।
ହଁ।
ଛତୁଆ ଖାଇଲେ ମୋର ଟିକିଏ କଣକି ଆଗ ମାନେ ଅଲଗା ଛତୁଆ ଯେମିତି ଚୂଡ଼ା ଛତୁଆରେ ପେଟ ଗ୍ୟାସ୍ ହୁଏ। ମୁଁ ଏ ଛତୁଆଟା କରିଛି ଚୁଡା ଆଉ ସୋଲାରେ ଯେଉଁଟା କି ମୋ ପେଟ ଗ୍ୟାସ ହେଉନି ତେଣୁ ମୁଁ ବି ଆପଣଙ୍କୁ ଅ ଉ ଆପଣଙ୍କୁ ଅ ଆପଣଙ୍କୁ କହିବାକୁ ଚାହେଁ କି ଆପଣ ବି ଯଦି ଛତୁଆ ଖାଇବେ ସୋଲା ନହେଲେ ଚୁଡ଼ା ଛତୁଆ ମିଶେଇକି ତାକୁ ଖାଇଲେ ଆପ ଆପଣଙ୍କ ପେଟ ଭଲ ରହିବ ଆଉ ଦେହ ବି ଭଲ ରହିବ କାରଣ ସୋଲାରେ ଆମର ପ୍ରୁଷ୍ ଟି ସାର ଅଛି। ପୁଷ୍ଟିସାର ଅଛି ଯେଉଟାକି ଆମର ଶରୀରର ଗଠନରେ ସାହାଯ୍ୟ କରେ।
ହଁ-ହଁ। ହଁ ମୁଁ ଏଇଟା ମୋତେ ବତ୍ ସଠିକ ଭାବରେ ଜଣା ମୁଁ ବି ସେଇୟା ମଧ୍ୟ ଖାଉଛି। ମୁଁ ଆଗେ ବହୁତ କିଣିକି ଛତୁଆ ଖାଉଥିଲି ଏମିତି କସ୍ତୁରୀ ଛତୁଆ ତାପରେ ସେଟା ଏ ଖାଇ-ଖାଇ ମତେ ବବାଗିଆ ଲାଗେ ସେଟା ବି ଛଉ ଛଟୁଆ ପେଟ ବେଶୀ ଅମୟେ ଆଙ୍କେ ରଖେ ନା ଫୁଲ୍ କରିକି ମାନେ ଭୋକ କରେ ଅଳ୍ପ ସମୟ ପରେ। ତାପଥ ତାପରେ ତ ମତେ ଗୋଟେ ସାଙ୍ଗଏ ଖାଲି ସୋଲାରେ ଛତୁଆ କରିଥିଲା। ଖାଲି ସୋଲାରେ ବି ଛତୁଆ ମତେ ଭଲ ଲାଗିଲା ତାପରେ ମୁଁ ଘରୁ କରିକି ନେଲି। ବୋଉ ଯାହାକୁ କରିଥିଲା ଆମର ଯେହେତୁ ସୋଲା ମିଳୁଛି ଗୋଟା ସୋ କୁଲ ରେ ମୋ ଝିଅକୁ ମୁଁ ସେଥିରୁ ମାନେ ସେଥିରୁ ମାନେ ସେଇଟା କାମକୁ ପଇସା ବେଶୀ ଖର୍ଚ୍ଚ କରିବାକୁ ପଇଲାନି ଖାଲି ଭାଙ୍ଗିଦେଲୁ। ତାପରେ ମୁଁ ସେ ଛତୁଆ ହେଇଗଲା ତାପରେ ଚିନି ଲୁଣ ହରୀକା ପକେଇ ଦେଇକି ଖାଇଦେଉଛୁ।
ଜଗନବାବୁ ତାପରେ ମୁଁ ଜଗନବାବୁ ମୁଁ ଖାଲି ସକାଳର ଖାଇବାଟା କହିଛି କିନ୍ତୁ ଆଉ ଗାଧୁଆ ବେଳ ଆଉ ରାତିର ଖାଇବାଟା ଟିକେ କହିନି ମୁଁ କହିସାରିଲେ କହିଦି କହିବାକୁ ଚାହୁଁଛି ମୁଁ ମୋର ଦଶଟା ବାଜିଲା ମୁଁ ଖାଇଲି ଆପଣ ତମେ ତ ତମର ଯେମିତି ଓଡ଼ିଆ ମୁଁ ବି ସେମିତି କରି ଓଡ଼ିଆ ମୁଁ ବି ପଖାଳ ଖାଇଲି। ବଡ଼ିଚୁରା ଶାଗଭଜା ଖାଇଲି ତାପରେ ଗାଧୁଆବେଳକୁ ମୁଁ ରାନ୍ଧିଥିଲି କାରଣ ମୁଁ ଏକୁଟିଆ ରହୁଛି ଯାହାଫଳରେ ମୋତେ ସବୁ ରନ୍ଧାରନ୍ଧି କରିବାକୁ ପଡ଼ୁଛି ଆଉ ମାଲିକଙ୍କ ପାଇଁ ବି ମୁଁ ରାନ୍ଧୁଛି ଆଉ ମୁଁ ରାନ୍ଧିଲି ଆଜି ଆଜି ଭାତ, ଡାଲି ଆଉ ଆଳୁ ଭଜା କରିଥିଲି। ଆଉ ଜାଣିଛନ୍ତି ଚିପ୍ସ ଚିପ୍ସ ବି କରିଥିଲି। ତାପରେ କିଛିଟା ବାଇଗଣ ଆଣିକିନା ବେସନରେ ଗୋଳେଇ ବାଇଗଣ ପକୋଡ଼ା କରିଥିଲି। ଆଉ ଦହିବାଇଗଣ ବି କରିଥିଲି ଏତିକ କଲି ମାଲିକ ମାଲିକ ଖାଇସାଇଲେ ତାପରେ ମୁଁ ଖାଇଲି ଆଉ ତାପରେ ରାତିକି ମୁଁ କରିଥେଲି ଏ ଯେମିତି ରୁଟି ଆଉ ଆଳୁ ଭଜା। ରୁଟି ସାଙ୍ଗକୁ ଆଉ କରିଥିଲି ଟିକେ ଦହି ଆଣିଥିଲି। ଯୋଉଟା କିି ଆମର ଜାଣିଛନ୍ତି ଦହିରେ ଯେଉଁ ହୁଏ କେତେ ପ୍ରକାରର ଆଇଟମ।
ହଁ ହଁ କୁହନ୍ତୁ କୁହନ୍ତୁ।
ଦହି ଦହିରେ ଯେଉଁ ଆଇଟମ ଟା ହୁଏ। ଆମର ରୁଟିରେ ଖାଆନ୍ତି। ଯୋଉଟାକି ଆମ ଓଡିଆରେ କୁହନ୍ତି ଚଟଣି ଟାଇପର।
ହଁ ହଁ ହଁ ହଁ ମତେ ଜଣା ଜଣା। ତାକୁ ସାମ୍ବର ବି କୁହନ୍ତି ବେଳେବେଳେ।
ଆଜ୍ଞା ଆଜ୍ଞା ଆମେ ସେଇଟା ରୁଟିରେ ଲଗେଇ ଖାଉ ଆମର ଏଠି ଅଛି। ଆମେ ଏଇଟା ଖାଉ। ଆଉ ତମ ସିଆଡେ ଖାଉଥିବେ ନ ଖାଉଥିବେ ମୁଁ ଜାଣିନି କିନ୍ତୁ ଆମ ଏଠି ଏଇଉରା ଆମେ ଖାଉ।
ନା ଆମ ଏକ ଟିକେ ବିକଶିତ ଲୋକ ସେଗୁଡା ଖାଆନ୍ତିନି।
ଅ ହେଇପାରେ କାରଣ ଆମର ଏକରେ ଟିକେ ବହୁତୁ ତଳିଆ ଅଞ୍ଚଳ କାରଣ ଆମର ଏକରେ ଏତେ ଡେଭଲପ୍ ହେଇନି।
ହ ବିକଶିତ ହେଇନାହିଁ। ତ ଶ୍ରମିକ ଶ୍ରେଣୀର ଲୋକ। ସେଥିପାଇଁ
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ତ ଜାଣି ପାରୁଥିବେ ଆଉ। ଆପଣ ତ ଜାଣିଥିବେ ଆଉ। ହଁ। ତାପରେ ମୁଁ କଣ କହୁଛି କି? ଆମର ରାତିରେ ଖାଉ ଖାଉ ଆମେ ନଅଟା ବେଳେ ଖାଇଦଉ। ତାପରେ ମାଲିକ ଖାଇଦେଲା ପରେ ଆଉ ମାଲିକ ଟିକେ ଯିବେ ତାଙ୍କର କାମରେ। ସିଏ ଆସୁ ଆସୁ ଟିକେ ଲେଟ୍ କରିଦିଅନ୍ତି। ଯାହା ଫଳରେ ମୁଁ ଶୋଇଥିବି କିନ୍ତୁ ଫେର୍ ଟିକେ ନିଦ ଟା ହେଇନଥାଏ। ମାନେ ମୁଁ ଏପଟ ସେପଟ ଖାଲି ହଉଥାଏ। ଠିକ ବାରଟା ବା ଯିଅ ମୁଁ ଭଲସେ ଶୋଇବି। ତେଣୁ ମୋର ଉଠିବାଟା ଲେଟ୍ ହୁଏ। ଫେର୍ ଦିନ ଚରିଆ ସେନ୍ତି ଚାଲେ।
ହୁଁ।
ଆଉ ଆପଣ କିଛି ଆ ଯୋଜନା ଅଛି କି ଆଗକୁ କୁଆଡେ ବୁଲିଯିବାର ନା କିଛି ବୁଲିଚ। ଟିକେ ମୋତେ କହିଲେ ମୋତେ ବହୁତ ଖୁସି ଲାଗିବ।
ଦେଖନ୍ତୁ ମୁଁ ଯେହେତୁ ଧାର୍ମିକ ଲୋକ। ମୁଁ ପ୍ରତିବର୍ଷ ପୁରୀ ଯାଏ।
ଆଜ୍ଞା।
ପୁରୀ ତ ତମେ ଜାଣିଥିବ ଆମ ଘରଠୁ ଶହେ କୋଡିଏ ଖଣ୍ଡେ କିଲୋମିଟର ହଉଥୁବ।
ଆରେ ଜଗନ୍ନାଥ ପୁରୀ କି କିଏ ଜାଣିନି।
ହଁ ତମେ ଏକା ସମିତି ଏ ଦୁନିଆ ହିଁ ଜାଣିଛି। ତାଙ୍କ ଆଗେ ମୋତେ କିଏ ସମସ୍ ସେଇ ଛୋଟ
ଆରେ ଆରେ ସିଏ ଜଗତନାଥ ଜଗନ୍ନାଥ ତାଙ୍କୁ କିଏ ଜାଣିନି। ତମେ କୁହ ତାଙ୍କ ବିଷୟରେ ମୋତେ ଶୁଣିବାକୁ ବହୁତ ଭଲ ଲାଗେ ତାଙ୍କ ବିଷୟରେ କୁହ କୁହ।
ଦେଖନ୍ତୁ ପୁରୀ ହଉଛି ଆମର ବହୁତ ବର୍ଷ ହେଲା ତଳେ ସ୍ଥାପିତ ହୋଇଥିଲା। ମୁଁ ତ ସଠିକ ଭାବେ ମନେ ହଉନି। ବାରଶହ ସପ୍ତାଦିରେ ପାଖାପାଖି ମନେ ପଡୁଚି। ସେଇଟା ସେ ସମୟ ସ୍ଥାପିତ ହୋଇଥିଲା। ସେଇଟା ଧୀରେ ଧୀରେ
ଜୋଉ ରାଜା କରିଥିଲେ ମନ ଅଛି।
ସୋଡଙ୍ଗ କି ଚୋଡଙ୍ଗ ଦେବ ନା ମୋ ଏଜାକ୍ଟ ମନେ ନାହିଁ। ମୁଁ ଯେ
ଚୋଡ ଗଙ୍ଗ ଦେବ ଆପଣ ଠିକ କହୁଛନ୍ତି। ଚୋଡ ଗଙ୍ଗ ଦେବ କହିଥିଲେ। ଚୋଡ ଗଙ୍ଗ ଦେବ ଦ୍ଵିତୀୟ କରିଥିଲେ।
ମୋର ମନେ ରଖିବା ଟିକେ ମୁଁ ଦୁର୍ବଳତା ମତେ ଲାଗେ। ମୁଁ ସେଥିପାଇଁ ଭଲ ଭାବରେ ମନେ ରୁହେନି। ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି। ଆଉ ତାପରେ ହଁ ହଁ ତାପରେ ସେଟା ପୁରୀର ଇତିହାସ ବହୁତ ଉଚ୍ଚ। ତମେ ତାକୁ ଖାଲି ଇଏ କରିପାରିବନି। ନର୍ମାଲେ ସାଧାରଣ ହିସାବରେ ଦେଖିପାରିବନି।
ଆଜ୍ଞା ବୁଝୁଛି ଆପଣ କହିବାକୁ ଚାହୁଁଛନ୍ତି ଯେ ମୁଁ ତାକୁ କଳନା କରିବା ଟିକେ କଷ୍ଟକର ହେଇଯିବ।
ହଁ ତାକୁ ଖାଲି ବାକ୍ୟରେ ବି ମୁଁ କହିବି ସେଟା ଛୋଟ ହେଇଯିବ। ତା ପାଇଁ ବହୁତ ଜିନିଷ ଦେଖିବାକୁ ପଡେ। ଖାଲି କଥାରେ କହିଦେଲେ ହବନି ଯାଇଁ ଯିଏ ନିଜ ପୁରା ଆଖି ସ୍ଵ ଚକ୍ଷୁରେ ଦେଖିବାକୁ ପଡିବ ଯେହେତୁ କାହିଁକି ମୁଁ ଦେଭ ସେଠିକି ତ ଲୋକ ପ୍ରତିଦିନ ବହୁତ ଗହଳି ଥାନ୍ତି। ସେଥିପାଇଁ ପ୍ରତ୍ୟକ୍ଷ ଦଶ ଭଗବାନଙ୍କୁ ହବା ଟିକେ କଷ୍ଟକର ହୋଇଥାଏ ସେଥିପାଇଁ ତମେ ଲୋକ ଟି କେ ଦେଖିଥିବ ଭଲସ ଦେଖି ପାର ନଥବ ସେଟା ସେଟା ତମେ ବ୍ଲୁ ଲୋକ ମାନେ କରେ ଯେ ସେଠି ବହୁତ ବିଶ୍ଵାସ ଅଛି କି ଯେ ଆ ଯୋଉ ପତାକା ଗୋଟେ ସାଇଡ ଗୁରୁଛି। ପବନ ଗୋଟେ ଗୋଟେ ସାଇଡରେ ରହୁଥିଲେ। ବି ପରି ସାଇଟିରେ ପତକା ଉଡିଥାଏ। ଏମିତି ଏଟା କୁହନ୍ତି ତମେ ଜାଣିଛ ନା ନାଇଁ।
ଜଗନ୍ ବାବୁ ମୁଁ କୁଆଡେ ଶୁଣିଛି ବହୁତ ଲୋକଙ୍କ ଠାରୁ କୁଆଡ଼େ ଜଗନ୍ନାଥ ପୁରୀର ଡୋରି ନ ଲାଗିଲେ ସେଠିକି କେହି ଯାଇପାରନ୍ତିନି।
ହଁ।
ଏଇଟା କଣ ସତ।
ମତେ ତ ଲାଗୁନି ଏଇଟା ପୁରା ସତ। କିଛି ମାତ୍ରାରେ ହାତ ହେଇପାରେ। ଜଣେ ଯେ ପ ଯଦି ଚାହିଁବ ଜଣେ ଚାହିଁବ ଯଦି ତା କତି ପ
ଆପଣ ଆପଣ ଏ କଥାଟିକୁ କେତେ ପ୍ରତିଶତ ମାନନ୍ତି?
ହେଇପାରେ ପଚାଶ ହେଇପାରେ ଶା ସତୁରି ମୁଁ ଏଇ ଦି ତା ଭିତରେ ରଖୁଚି। ପ
ଆପଣଙ୍କର ଗୋଟେ କୁହନ୍ତୁ ନା କେତେ ମାନନ୍ତି?
ଚାଳିଶ।
ହଁ ଆପଣ କୁହନ୍ତୁ ଆପଣ କଣ କହିବାକୁ ଚାହାଁନ୍ତି କୁହନ୍ତିୁ?
ହେ ମତେ ଲାଗେ ଯେ ଲୋକମାନଙ୍କ ପଇସା ଯଦି ଥିବ ବହୁତ ଚାନ୍ସ ଅଛି ଅଧିକ ଚା ସୁଯୋଗ ମିଳି ମ ଯିବା ପାଇଁ
ଦେଖନ୍ତୁ ନା ନା। ଦେଖନ୍ତୁ ଦେଖନ୍ତୁ ଜଗନ ବାବୁ ମୁଁ କହିବାକୁ ଚାହୁଁଛି। ଦେଖ ତମେ କେବେ ଭକ୍ତ ହାବୁଡରେ ପଡ଼ିନ। ବିନା ପଇସାରେ ଚାଲି ଚାଲି ଯାଆନ୍ତି ଆପଣ ମୋର ଏକ ବନ୍ଧୁ ଅଛି। ଯିଏକି ସାଇକେଲ ମାରିବି ପୁରୀ ଯାଏ। ତାଙ୍କ ନାଁ ପପୁଲି ତମେ କେବେ ତ୍ରିବେଣେଶ୍ଵର ଯିବ ଯଦି। ମୁଁ ତାଙ୍କ ସହିତ ଭେଟ ବି କରେଇଦେବି। ସେ ମଠରେ ରୁହନ୍ତି ସେ ସାଇକେଲ ମାରି ପୁରୀ ଯାଆନ୍ତି ତ୍ରିବେଣିଶ୍ୱରରୁ। ତମେ କେମ ତମେ କେବେ ଭକ୍ତ ଲାଇଫ ଭକ୍ତ ଜୀବନ ଜିଁଇନ ତେଣୁ ତମେ ଜାଣିପାରୁନା।
ଓ ହୋ।
ହୁଁ।
ସେଇଟା ଏ ବି ଠିକ ହେଇପାରେ ମୁଁ କହୁନି ଯେ ମୁଁ କହୁଛି ଯୋଉଟା ଠିକ ମୋ ଅନୁସାରେ ଠିକ କିଏ ମାନେ ଇଏ ହେଇପାରେ ଆଉ କାଲି ବି ପଇସା ହଉନଥିବ ବୋଲି ସେ ଯାଉନାହିଁ ଥାଏ।
ଆପଣ ଆପଣ ଯାହା ଦେଖିଛନ୍ତି ସେଆ କହିବେ ଆପଣ କେବେ ଭକ୍ତକୁ ଦେଖି ନାହାନ୍ତି ନା ତେଣୁ ଆପଣ କଳନା ବି କରିପାରିବେନି ଏମିତି ଲୋକ ଅଛନ୍ତି। ତେଣୁ ମୁଁ କହିଲି ବୋଲି ଆପଣ ଜାଣିଲେ କିନ୍ତୁ ତମେ ଯୋଉଦିନ ଥରେ ଦେଖିଦବ ସେଦିନ ଏ ଆହୁରି ଭଲସେ ବିଶ୍ଵାସ କରିବ। ଚାଲି ଚାଲି ବି ଲୋକ ଯାଆନ୍ତି ତାଙ୍କର ପଇସା ଦରକାର ନାହିଁ। ଜଣେ ଜଣେ ଲୋକ ତ ପଇସା ଖୋଜନ୍ତି କି ମୋର ପଇସା ହେଲେ ମୁଁ ପୁରୀ ଯିବି। କିନ୍ତୁ ତାଙ୍କର ସେ ସବୁ ନାହିଁ। ଆଜି ଇଛା ହେଲା ଯିବି ଚାଲି ଚାଲି। ଯାହା ହବ ଦେଖାହବ ହାତରେ ଧରନ୍ତି ଛତ ତୁଆ ନହେଲେ କିଛି ଘରୁ କରି ନେଇଯାଆନ୍ତି ବାଟେରେ ଖାଆନ୍ତି ସେ ଯୋଉଠି ପାଆନ୍ତି ସେଠି ଶୁଅନ୍ତି। ଫେର ଚାଲନ୍ତି ପୁରୀରେ କୋଉଠି ଅଭଡା ଖାଇବେ ନହେଲେ କେଉଁଠି ଯାହା ବିି ହେଲେ ନିଜେ କଣ ନେଇଥିବେ ଘରୁ ସେଇଆକୁ ମୁଗ ସୋଲା ଭେଦେଇଥିବେ ସେଇଆକୁ ଖାଇକିନା ଫୁଣି ଆସିବେ ଘରକୁ ଏମିତି ବି ଲୋକ ଅଛନ୍ତି ମୁଗ ସଲା କଣ ଅଛି? ତମେ ଭେଦେଇଲ ଖାଇଲଗି ସେଗୁରା କିଛି ଅଛି କି ପଇସା ପତର